ହ୍ୟାଲୋ
ହ୍ୟାଲୋ
କଣ କରୁଚୁ?
ଏଇଠି ବସିଥିଲି ଆଉ।
ଖିଆ ପିଆ ସରିଲାଣି?
ହଁ ଖିଆ ପିଆ ସରଲାଣି।
ହଁ ମୁଁ ଏଇଠି କାମଧନ୍ଦା ସାରି ଓପରଅଳିର କାମ ବସିଛି ଆଉ।
ଓ ହୋ ହୋ। ଆଉ ତୋମର ଖିଆ ପିଆ ସ ଓ ହୋ।
ଖିଆ ପିଆ ସରିଲାଣି, ବାସନ ଫାସନ ମଜା ସାରିକି ଘର ଦ୍ୱାର ଓଳା ହେଲା, ପାଣି ଆଇଲା, ସନ୍ଧ୍ୟା ବେଳର କାମ ସବୁ ସରିଲେ, ଏମିତି ବସିଲି କହିଲି ଟିକେ କଣ ଦୁଃଖ ସୁଖ ହେଇପଡିବା କଥାବାର୍ତ୍ତା ଟିକେ ହେବା।
ଓହୋ ହଁ ଆମେ ତ ଏଇଠି ବସିଥିଲୁ, ଆଉ ବୋଉ କଣ ପିଠା ବନଉଛି ଖାଇବୁ, ଆଉ ସମସ୍ତେ ସାଙ୍ଗ ହେଇକି ବସିଥିଲୁ, ଫୋନ୍ ଆସିଲା ମୁଁ ଟିକେ ବାହାରକୁ ଆସିଲି କଥା ହବା ପାଇଁ ଆଉ।
କି ପିଠା କରୁଚ?
ଏଇ ପିଠା କ୍ଷୀର ପୋଡ଼ପିଠା କଣ ବୋଉ ବନଉଚି। କ୍ଷୀର, ଆଉ ଚୂନା ନଡ଼ିଆ, ଚିନି, ଗୁଜୁରାତି, ଛେନାଫେନା ପକେଇକି, ଆଉ ଏମ ଜନ୍ତିକି, ସେ କିଁ ମାନେ ସିଜେଇକି, ପୋଡୁନି ତ ସିଜେଇକି, ଏଁ, ଇଏରେ ପ୍ରେସର୍ କୁକର୍ ରେ, ପିଠା ବନା ହ ଛି, ହେଁ ହଉଚି ମୁଁ, ଟିକେ ବାହାରକୁ ଆସିଚି ବୁଲି କଥା ବୁଲାବୁଲି କରୁଚି, ଗଲେ ଖାଇବୁ ସନ୍ଧ୍ୟାବେଳୁ ଆଉ। ପୋଡ଼ପିଠା ଖାଇଛ, ନା କ୍ଷୀର ପୋଡ଼ ପିଠା?
ନା ଖାଇନି, କେବେ ଆଉ ସୁଯୋଗ ମିଳିନି। ଭଲ ବି, ଲାଗେନି କ୍ଷୀର।
ହଉ
ନା କେମତି ବନ କେମିତି ବନାନ୍ତି? ଟିକିଏ କହିଲ।
ସେ ପା ଖାଲି କ୍ଷୀରରେ ଏଠି ପାଣି ଦିଆହେବନି। ଖାଲି କ୍ଷୀରରେ ଚୁନା ଟା କୁ ଅ, ମାନେ ଯନ୍ତା ହବ, ଜନ୍ତା ହେଲା ପରେ ଚିନି, ଏ- କ୍ଷୀର, ଚିନି, ଆଉ ଗୁଡ଼ ଏ ନଡ଼ିଆ, ଗୁଡ଼ ପକେଇବନି, ଚିନି ପକେଇବ ନଡ଼ିଆ, ଛେନା ଆଉ ଗୁଜୁରାତି, ଗୋଲମରିଚ ସବୁ ପକେଇ ଆଉ ଜନ୍ତିବ, ଜନ୍ତିକି ପୁଣି ଚକଟିକି ତାକୁ ଗୋଟେ ଜାଗାରେ, କିନା ଏମତି ସେଟ୍ କରିବ, ଯେମିତି କେକ୍ ବନାନ୍ତି, ପୋଡ଼ପିଠା ବନାହୁଏ। ଏଁ, ସେମିତି ପୁରା ସିଜା ହବ, ପ୍ରେସର୍ କୁକର୍ ରେ ସିଜା ହବ, ସେ କେତେ ସମୟ ପରେ ସିଜିଲା ପରେ, ପନ୍ଦର ମିନିଟ୍ ଖଣ୍ଡେ ସିଜିବ, ସିଜିଲା ପରେ ତାକୁ ଟିକେ ଥଣ୍ଡା କରିକି ପୁଣି ବାହାର କରିକି ତା ଭିତରୁ କାଟିକି ପିସ୍, ପିସ୍ କରି ଖାଇବ। ପୁରା ଟେଷ୍ଟି ପିଠା। ତୋମେ ତ କ୍ଷୀର ଖାଅନି, ନହେଲେ ନେଇ ଠା ମାନେ ଚଖେଇ ଥାନ୍ତି, କେବେ ତୋମକୁ।
ନା କ୍ଷୀର ପସନ୍ଦ ନୁହେଁ, ଆଉ।
ହଁ, ହଁ ବଢ଼ିଆ ଟେଷ୍ଟ ଲାଗେ କିନ୍ତୁ ପିଠା ଟା, ପାଣି ଦିଆ ହୁଏ ନା ଖାଲି କ୍ଷୀରରେ ହୁଏ। ସେଥିପାଇଁ, ବହୁତ ଟେଷ୍ଟ ଲାଗେ।
ଘରେ ସବୁ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ।
ନା କୁଆଡେ ଯାଇନୁ ଆଜି ଟିକେ ବାହାରକୁ ଯାଇଥିଲୁ ରଜକୁ ବି ବର୍ଷା ହେଲା, ବର୍ଷା ଯୋଗୁ ରଜକୁ କୁଆଡେ ଯାଇ ହେଲାନି। ଏମିତି ଘରେ ଖାଲି ନର୍ମାଲ। ପାନ ଖିଆ, ରଜ ଘରେ ଦୋଳି ପକେଇକି, ଅଳତା ଲଗା ଏଇଗୁଡା କିନ୍ତୁ କୁଆଡେ ବାହାରକୁ ଯାଇ ହେଲାନି, ଆଉ।
ଓହୋ, ଆଉ ବର୍ଷା ହୋଉଛି, ନା ଆଜି ତମ ଆଡ଼େ ଆମ ଆଡ଼େ ଟିକେ, ଟିକେ ବର୍ଷା ପକୋଉଛି।
ନା ବହୁତ ଜୋରେ ଖରା ହଉଛି। ଗରମ ବି ପ୍ରବଳ, ବର୍ଷା କାହିଁ ହଉନି ଟିକେ ହେଲେ ଥଣ୍ଡା ଲାଗନ୍ତା। କାଇଁ ହଉନି ତ
ହଁ ହଁ ଆଉ ଇଏ ବର୍ଷା ହେଲେ ଯେଉଁ ଗଛ ପତ୍ର ଲଗା ଫୁଲ ଗଛ ଏଠି ଲଗୋଉଥିଲି ଫୁଲ ଗଛ ଯେ ଦେଖୁଥିଲି ବସିକି ଆଉ। ସବୁ ପ୍ରକାର ଫୁଲ ଗଛ ହୁଁ ଫୁଲାଗଛ, ଜହ୍ନି ଗଛ ତମ ବାଇରେ ସବୁ କଣ, କଣ ଗଛ ଅଛି?
ବାଡିରେ ଲଗାହେଇଛି, ସାରୁ ଲଗାହେଇଛି, ବାଇଗଣ, ଲଙ୍କା, ଭେଣ୍ଡି, ଜହ୍ନି ସବୁ ଲଗାହେଇଛି, ବର୍ଷା ଦିନିଆ ଫସଲ ଫୁଲ ପାଇଁ ତଳି ପକାଯାଇଛି ଗେଣ୍ଡୁ ତଳି ସିଏ ହେଲେ ସେ ର ରଥଯାତ୍ରା ପୂର୍ବରୁ ତାକୁ ଲଗାଯିବ। ଏମିତି ସବୁ ଆଉ କାକୁଡି ବାଡିରେ ଫସଲ ଗଲେ ମାନେ ଦେ ଦେଖିବାକୁ ଟିକେ ସୁନ୍ଦର ଭାରି ଭଲ ଲାଗିବ ବି।
ହୁଁଁ ବାରି ଫସଲ କେତେ ଯାହା ହଉ ତେତେ କରିପାରୁଛ ଖୁସା ଖୁସି ସବୁ କର ନାାଇଁ କିଏ କରନ୍ତି?
ହଁ, ହଁ, ନାଇଁ ମୁଁ ନିଜେ କରେ ନା, ମତେ ଭଲ ଲାଗେ, ମୁଁ ସାଥିରେ ବି କରନ୍ତି, ଅନ୍ୟମାନେ କିନ୍ତୁ ମତେ ବି ଭଲ ଲାଗେ, ଟିକେ ଗଛ ଯତ୍ନ ନେବା ଗଛ ତ ଫଳ ଫଳିଲେ ଦେଖିବାକୁ ସୁନ୍ଦର ଲାଗେ, ବାଡିରେ ବଗିଚା କରିଥିବ। ବୁଲି ଆସିବ ମନସାନ୍ତି।
ହୁଁ ଗଛ ଆମର ଯିବ ନା ଆଉ ତା ପାଇଁ ଆମେ ବଞ୍ଚିଛ ଅକ୍ସିଜେନ ନିଶ୍ୱାସ ପ୍ରଶ୍ୱାସ ଗଛ ଲଗେଇବନି ଆଉ କଣ ବଡିଆ ଯେେ କାମ କରୁଛ ତମକୁ ତ ସୁଯୋଗ ମିଳୁଛି ଆମକୁ ମିଳୁନି ଆମେ ତେ ବାହାରେ ରହିଲୁ ଗଛଟେ ଦେଖିବାକୁ ଆମକୁ ଲଗେଇବୁ କଣ? ସେଇଆ ହିଁ ଲାଗୁ ଘରେ କିଣା ପରିବା କିଣା ଫଳ ହଁ
ହଁ ସାର ଜିନିଷ ସେଗୁଡା ଆ ବାହାରିରେ ଯେମତି
ହୁଁ ହଁ
ଗାଁରେ ରହିଲେ ଯେମତି ଫ୍ରେଶ ଜ୍ ଆଜି ଭାତ ଡାଲମା, ଭଜା, କାଙ୍କଡ ଆଳୁ ଭଜା, ଆଉ ଆଳୁ ଜଣୁଙ୍ଗ ଭଜା, କାକୁଡି, ଲେମ୍ବୁ, ତାଧ ଦ ତା ଖାଇବା ଶନିବାରେ ବିନା ପିଆଜ ରସୁଣ।
ହଁ ହଁ ବଢିଆ ଆଉ। ହଁ ଭଲ ଖାଦ୍ୟ ନା ସୁସ୍ଥ ହେଲଦି ଖାଦ୍ୟ
ହଁ ଓଡିଆ ଘରର ବାର ମାସରେ ତେର ପର୍ବ ସେଇଭଳିଆ ଖାଦ୍ୟ ସାଧା ସିଧା
ହଁ
ତମର କଣ କିିଆ ବିି ହେଇଥିଲା।
ଆମର ଭାତ, ଡାଲମା, ଆଉ ଛତୁ ଫତୁ କଣ ହେଇଥିଲା ଆଉ ମିଶମସି ଦୋଳା ଦୁଳି ଆଉ।
ପଖାଳଳ ଭାତକୁ ଦଳା ଗୁଳି ପୁରା ମସ୍ତ।
ହଁ ପୋଡା ପୋଡି ପଖାଳ ଦିବସରେ ତ ଆଗେ ପୋଡା ପୋଡି ତାପରେ ଯାଇ ଯା। ନା। ପଖାଳ ଓଡ଼ିଆ ହେଇକି ଯ ପଖାଳ ଦୁଇଟା ନ ଖାଇବ କଣ ଶାନ୍ତି। ମୁଁ ବେଶୀ ସମୟ ଖାଇ ଥଣ୍ଡା ଯିବୁ ତମେ ହୁଏତ ଖାଉଥିବ ସବୁବେଳେ।
ହୁଁ ପ୍ରତିଦିନ ସକାଳୁ ଗାଁରେ ରହିଲା ମାନେ ପଖାଳ ଟା ଆଗ ।
ହଁ ହଁ କେବଳ ଖରା ଦିନେ ଖାଏ ଟିକେ ଶୀତ ବର୍ଷା ଦିନେ ପଖାଳ ଦେଖିବାକୁ ମଧ୍ୟ ସ୍ୱପ୍ନ ଥଣ୍ଡା ଯୋଗୁଁ ଖାଇପାରେନି।
ତ ବୋହୁତ କେ ଖାଉଥିଲେ ଇଚ୍ଛା ହବ ସେଇଥିରୁ ଖାଇଦିଅନ୍ତି, କି ଖାଇପାରେନି ଆଉ।
ଆ କାଇ ହେବନି ସି ସମୟ ଦେହ ପା ଖରାପ ହେଲେ କିଛି କରିହେବନି ଆଉ।
ହଁ।
ପଖାଳ ଗୋଟେ ଏମିତି ଜିନିଷ ଓଡିଆ ର ଲୋକମାନୋନ ତାକୁ ଦେଖିଲେ ବି ମନଶାନ୍ତି। ଆଉ।
ସେଇଆ ଆଉ ବେକା ଘରେ ଅଛ ନା କି ଅଛନ୍ତି?
ହଁ ଅଛନ୍ତି ସମସ୍ତେ ଏମତି ମୁଁ ବସିଥିଲି କାମ ସରିଲା ଜଷ୍ଟ। ଟିକେ ଉପର ବୋଳିକାମ ସଫାସଫି ପରିଷ୍କାର ପରିଚ୍ଛନ୍ନ ତାର ବସିକି ଟିକେ ଗପସପ ହେବା ପୁଣି ଯିବା ସନ୍ଧ୍ୟାଦେବା ନିତ୍ୟକର୍ମ ତମ ନିତ୍ୟକର୍ମ ସରିଲେଣି
ନାଇଁ ମୁଁ କିଛି କରିନି ଏମିତି ବସିଚି ଆମେ ତ ଘରେ ବୋଉ ତାର ପୂଜାପୂଜି କରିଦେବ ଖାଲି ପିଠା ଖାଇକି ବସିିକି ଗପସପ ହୋଉଚୁ ଆଉ କାଲି ପୁଣି ପଳେଇବୁ ବାହାରୁ ପୁଅ ପଢ଼ୁଚି ନା କାଲି ସ୍କୁଲ ଖୋଲିବାେ ପଦନା ଆମେ କାଲି ପଳେଇବୁ ଆଜିକରି ମସ୍ତି ହେଇନି ବସ୍ତେ ଗପସପ ବୁଲାଚଲା ସାଙ୍ଗସାଥି ହସ ଖୁସି ଆଉ କଣ ଏଇତ ଯ ହିବ ନା ଆଉ
ପିଲା ପାଠ ପଢିଲେ ଆଉ କୋଉଠି ରହିହବ ନା ଆଉ କୋଉଠି ଅଛି । ଛୁଆଙ୍କ ଏଠି ସ ବନାଓ ତାଙ୍କ ଭବିଷ୍ୟତ ସବୁ ଦେଖି ଦେଖିବାକୁ ପଡୁଚି
ହଁ ଆଉ ଛୁଆଙ୍କ ପାଇଁ ତ ଆମେ ଆଉ ଛୁଆଙ୍କୁ ନ ଦେଖିଲେ ଏଇ ବୟସରେ ସେ ଆଉ ଆଗେ କିଛି କରିପାରିବନି। ଏଇନା ତାଙ୍କର ପାଠ ପଢଆ ବୟସ। ତାଙ୍କର ଇଏ ବୟସ ଆଉ ଆସିକି ଏତିକି ଦିନ ହେଲା ପାଠ ସାଠ କିଛି ବି ପଢ଼ୁନି। ବୋହୁ ଚଗଲା ହୋଉଚି କିଛି ଶୁଣୁନି କି ବହି ଧରୁନି ତି ଗଲେ ପୁଣି ପାଠ ସାଠ ଆରମ୍ଭ ହେଇଯିବ ଆଉ।
ଛୋଟ ପିଲା ଆଉ ବୁଲିବାକୁ ଆସିଲା ମାନେ ସରିଗଲା ଆଉ ଖେଳ କୁଦ ଆଉ କିଏ ପାଠ ପଢୁଛି ନା କିଏ ଦେଖୁଛି ପୁଣି ପାଠ ସ୍କୁଲ ଷ୍ଟାର୍ଟ ଟିଉସନ ଷ୍ଟାଟ ଛୁଆଙ୍କର ପୁଣି ଚିନ୍ତା ବଢ଼ିବ। ସମସ୍ତଙ୍କ ଲାଇ ଇ ସ ମାନେ ଆମେ ବି ସେଇ ଦି ଦିନେ ଚଡ଼ି ସେନ୍ତି ମନ ଦୁଃଖ ହୋଉଥୁଲା ରଜଛୁଟିରେ ଏନ୍ତି ବୁଲୁଥୁଲେ। ରଜଛୁଟି ଖୋଲିଲେ ତ ଚିନ୍ତା ଜର ଆସି ଯାଉଥୁଲା।
ହଁ ପା ଛୁଆ ଯେମତି ମା ବାପା ବି ସେତେ ଟେନସନ୍।
ହୁଁ ହଁ। ଏତେ ତମେ ଅଲ ଉଆ ଥିଲା ଏଇ ସମୟ ଅଲଗା
ହୁଁ ଆମ ବେଳ ଏ ସମୟ ପୁରା କେତେ ଅଲଗା। ଆମର ଖାଲି ହସ ଖେଳରେ ଦିନ ଯାଏ ତାଙ୍କର ଖାଲି ପାଠ ପଢ଼ାରେ ଦିନ ପଳଉଚି ସଖାଳେ ସ୍କୁଲ ସନ୍ଧ୍ୟାରେ ଟିଉସନ୍ ଘରେ ପଢ଼ ଖରାବେଳେ ଟିଉସନ୍ ହୋମୱାର୍କ କର ସେ ଖେଳିଲେ କେତୋଳେ ଯାହା ଟି ମୋବାଇଲ ଦେଖୁଚନି ଛୁଆ ଖେଳ ତ ନାଁ ନାହିଁ କି ଇଏ ନାହିଁ ତମେ ଆମେ କେତେ ଆଗୁରୁ ଖେଳେ ଚାରଟା ହେଳେ ହେଲା ମାନେ ଚାଲ ବହି ବସ୍ତାନି କୋ ପାଡ଼ିିକି ଜାଲ କବାଡ଼ି ଫବାଡ଼ି ଯେତେ ଯାହା ଖେଳ ଅଛି ବୋହୁ ଚୋରି ଲୁଚକାଳି ଖେଳି ଖେଳି ପୁରା ସନ୍ଧ୍ୟା ରାତିରେ ଘରୁକୁ ଆସ ପୁଣି ଧୋଇ ଧୁଆକି ପାଠ ପଢ ଟିଉସନ ଯାଅ ଯା। ଆଉ ଆଜିକାଲି ଛୁଆ ଟିକେ ଖେଳିବାକୁ ଟାଇମ୍ ପାଉଚନ୍ତି ନାଁ?
ନାଁ ଛୁଆଙ୍କୁ ତ ତିନି ବର୍ଷରୁ ଷ୍ଟାର୍ଟ ବୋ ପାଠ ପଢ ପାଠ ପଢ ପାଠ ପଢ ଆଉ।
ହୁଁ।
କୋଉଠି ଆଉ ଟାଇମି।
ବେସ୍ତ ଆଉ ଆଉ କଣ?
ତାଙ୍କୁ ଟାଇମ ଆଉ କାଇଁ କେତେବେଳେ?
ହଁ ମୁଁ କହିଲି ଆମ ଘର ଆଡ଼େ ଆସ କେବେ ବୁଲିକି ଯିବ।
ଉଁ ବି ଯିବା ଆଉ ଉଁ
ବୁଲି ବୁଲାକି ଯିବ ଆମ ଘର ଆଡ଼େ ତମ ପୋଡ଼ ପ ପିଠା ତ ଖାଁ ଲମେ ଆଉ
ସମୟ ସୁବିଧା ଦେଖିକି ଯିବା ଆଉ।
ହଁ।
ହଁ ଦେଖିବା ଆଉ କେତେବେଳେ ଯିବା।
ଆସିଥିବ ମତେ ଫୋନ୍ କରିକି କହିବ ଆସିଥିବ ଆଉ।
ହଁ ଟାଇମ ଦେଖିକି ଯିବା କେବେ ଆଉ।
ହଁ ହଉ ତାହଲେ।